ଦା ସାର୍ କେମିତି ଅଛନ୍ତି?
ହାଲୋ ହଁ ବନ୍ଧୁ କେମିତି ଅଛନ୍ତି? ଭଲ ଅଛି ଭଲ ଅଛି।
ହଁ ଆଛା ଆଛା ଏଇଭଳିଆ ଆପଣଙ୍କର ପ୍ରାକୃତିକ ରୂପରେ ଆପଣଙ୍କର ଶବ୍ଦଟି ଶୁଭାଯାଉଛି ଯେ।
ହଁ ହଁ କୁହନ୍ତୁ କୁହନ୍ତୁ ହଁ ହଁ କୁହନ୍ତୁ। ହଁ ମତେ ପୁରା ଭଲରେ ଶୁଭା ହଉଛି କୁହନ୍ତୁ।
ହଁ ହଁ ଆଉ ତାହେଲେ ତ ବହୁତ ଧିର ରହିଯାଉଛନ୍ତି ଆପଣ ତ ମୁଁ ଭାବିଲି ମୋ କଥା ଟି ଟିକେ ଶୁଭା ଯାଉନି ଭଲ।
ସେଇଆ ସେ ମୁଁ ଟିକେ ଧିରେ ଧିରେ ରଇଯାଏ ଟିକେ ବେଳେ ବଳେ।
ନା ନା ଏମିତି କରନ୍ତୁନି ଆମେ ଆମେ ନା ନା ସେମିତି ତ କରିବା କଥା ନୁହଁ। ଆଉ ମୁଁ କଣ କହୁଥିଲି କି ଆପଣଙ୍କର ପାର୍ଶ୍ଵ ପୃଷ୍ଠଭୂମିରୁ ବହୁତ ସାରା ଧ୍ୱନି ଆସୁଛି। ଆ କିଛି ଗୋଟେ ମୋବାଇଲରେ ବୋଧେ କିଛି ଗୋଟେ ଲାଗିଛି। ନାଇଁ ନାଇଁ ଟିକେ ଧୋନି ଟା ଆସିଲେ କଣ ହବ ନା ମାନେ ଆମର ଯୋଉ ବାର୍ତ୍ତାଳାପଟି ଆମର ଇଏ ହେଇଯିବ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇପାରିବ ନାହିଁ ତ।
ନା ନା ଏସବୁ ଏ ନା ନା ଏ ବୋହୁତ ଧୋନି ମୋର ହଉଛି ମାନେ ଏତେ ବି ହଉନଥିବ ଯୋଉଟା କିି ଯାଇପାରିବନି ମତେ ସେମିତି ଲାଗୁଛି। ତ ଟିକେ ଚଳି
ନାଇଁ ନାଇଁ ନାଇଁ ନାଇଁ ନାଇଁ ହଉ ହଉଛି ହଉଛି ଟିକେ ଏଇଟାକୁ ଆମେ ବନ୍ଦ କରି ପାରିବେ କି କେଉ କୌ କୌ କୌଣସି ମୋତେ।
ଦେଖନ୍ତୁ ମୁଁ ତ ଏବେ ଖେଳ ପଡାରେ ଅଛି ତ ଏବେ ଏତିକି ହିଁ ଧୋନି କମ୍ ହେଇପାରିବ। ଏବେ ସୁଭା ହେଉଛି ଠିକ୍ ଠାକ ଆପଣଙ୍କୁ?
ହଁ ମତେ ଆପଣଙ୍କ କଥା ଠିକ ସେ ସୁବା ଆଉଛି କିନ୍ତୁ ପାର୍ଶ୍ୱ ପୃଷ୍ଠଭୂମିର ବୋହୁତ ସାରା ସ
ନାଇଁ ଏବେ ନାଇଁ ଏବେ ଆସୁଛି। ଏବେ ମ ହଁ କୁହନ୍ତୁ କୁହନ୍ତୁ ଆଉ। କଣ କରୁଥିଲେ ଆପଣ ୟେସ୍ ୟସ୍ କଣ କରୁଥିଲେ ଆପଣ?
ଥିଲି ଆପଣଙ୍କର ଆପଣଙ୍କର ପାଠାଗାରଟି କେଉଁ ଭଳି ଯେ ଆପଣ ଖାଲି ସେଠି ପଢ଼ି ହିଁ ପାରିବେ ନା କି? କିନ୍ତୁ ଆମେ ଯୋଉ ପାଠାଗାଡାରେ ବଶୁଛୁ ଦେଖନ୍ତୁ ଆମେ ସେଠି ଆମେ କଥାବାର୍ତ୍ତା ବି ହେଇପାରୁଛୁ। କିଛିଟା ଅଲଗା ମାନେ ବଖରା ବି ମଧ୍ୟ ଅଛି। ଦେଖନ୍ତୁ ଏଇଟା ଏଇଟା କେତେ ଭଲ ଫ୍ୟାସିଲିଟି।
ହଁ ଆପଣଙ୍କର ବୋହୁତ ବଡ ର ତା ହେଲେ ଆମର ଟିକେ ସାନ ସାନ।
ହ
ସେଥିପାଇଁ ଆଉ ହଁ ସେ ଆସ ଆପଣ ଆପଣ ଆପଣଙ୍କର ଆମ ଆପଣ ସର ଆପଣ ସରକାରୀ ନା ସେଥିପାଇଁ ଆପଣ ଟିକେ ବଡ ଟା ଆଉ ଆମର ଟିକେ ବେସରକାରୀ ସେଥିପାଇଁ ଆମ ସାନ ସାନ ସବୁ ଅଛି ଆଉ।
ସରକାରୀ ବେସ୍ ହଁ ହଁ ହଁ। ହଁ ଠିକ ହଁ ଠିକ ଠିକ ଠିକ ତ ନିହା ତି ଭାବେ କିନ୍ତୁ ବେସରକାରୀ ବେସରକାରୀଟାକୁ ବି ଆମେ ମଧ୍ୟ ବିଭିନ୍ନ ପ୍ରକାର ଚେଷ୍ଟା କରିକି ତାକୁ ସରକାର ମଧ୍ୟ କରିପାରିବା। ଆପଣ ଟିକେ ସେଠି କଥା ହୁଅନ୍ତୁ ଆଉ ଗୋଟେ ଆପଣଙ୍କୁ ବଖରା କାଢିବା ପାଇଁ ଟିକେ ଚେଷ୍ଟା କରନ୍ତୁ।
ନିଜେ ମୁଁ ବୋହୁତ ଚେଷ୍ଟା କରୁଥିଲି। କିନ୍ତୁ ମତେ ମତେ ଲାଗୁଛି ତାଙ୍କେ ମତେ କାଢି ଦେବେ ସିନା ବଖରା କାଢିବେନି ଦେଖିବା କଣ ହଉଛି। ଭବିଷ୍ୟତରେ ତ ଆପଣ ଆଜି କଣ ଖାଇଥିଲେ କୁହନ୍ତୁ?
ହଁ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଏଇଭଳିଆ ଆପଣଙ୍କର ଯୋଉ ଯୋ ଯୋଉ ପ୍ରକାରରେ ଆପଣ ଟିକେ ବାର୍ତ୍ତାଳାପ କରୁଛନ୍ତି ଟିକେ ଆମେ ଗମ୍ଭୀର ଭାବେ ଟିକେ କଥାବାର୍ତ୍ତା କରିବା କି?
ନିଶ୍ଚୟ ନିଶ୍ଚୟ କୁହନ୍ତୁ କୁହନ୍ତୁ?
ହଁ ହଁ ଆଉ ମୁଁ କଣ କହୁଥିଲି କି ଆଉ ଆମର ସେ ଯୋଉ ମାନେ ଯୋଉ କମନ ରୁମରେ ଯୋଉ ଥିଲା ଆମର ସେ ଯୋଉ ଗାଡିର ଇଏଟା ସେଇଟା ବିକିଲେ ନା ବିକିନାହାନ୍ତି? ଗାଡିର ଆମେ ଯୋଉ ହାଣ୍ଡେଲ ବାର ଟା ରଖିଥିଲେ ଉପରେ ସୋନପାମ୍ପୁଡି ବାଲାକୁ ବିକିବାକୁ କହିଥିଲି।
ଦୁସର ତ ବିକି ହଉନି।
ଆଜ୍ଞା ଆଜ୍ଞା ହଁ ସାଧାରଣ ବାସଗୃହରେ ଯୋଉ ଥିଲା। ଓହୋ କଣ ଆଜ୍ଞା ଆପଣ ଦେଢ ବର୍ଷ ହେଇଗଲାଣି ସେଇଟାକୁ ବିକି ପାରୁନାହାନ୍ତି, ଯ ଜଲି ବିକି ଆଣନ୍ତୁ ଗୋଟେ ଆମେ ଭୋଜି ଗୋଟେ କରିଦବା।
ଆପଣଙ୍କୁ ଦେଢ ବର୍ଷ ହେରେ ଆପଣ ଆମର ଆମ ବାସ ଗ ଆପଣ ଯାଇପାରୁନି ଯେମିତି ସେମିତି ମୁଁ ବିକି ପାରୁନି।
ବୁଝିଲେ ମୁଁ କଣ କହିଲି? ତ ସେମିତି ମ ମନେ ପଡୁନି ଠିକ ସମୟରେ ଯେତେବେଳେ ମନେ ପଡୁଚି ଯେତେବେଳେ ଇଛା ହଉନି ତ ସେମିତି ଥାଉଛି ତ ମୁଁ ଚାହୁଁଛି ବିକି ଦେବା
ମତେ ମତେ ଲାଗୁଛି ବୋଧେ ଆଉ ଆଉ ଦି ଆଉ ମାସେ ଦିଇ ମାସ ପରେ ମୁଁ ଆସିଲେ ହିଁ ବୋଧେ ସେଟା ବିକା ହବ ଯାହା ଲାଗୁଛି ଆଉ।
ଆପଣ ଯଦି ଆସିବେ ବହୁତ ଭଲ ହୁଅନ୍ତା ବିକି ଆପଣ ଆସିଲେ ବହୁତ ଭଲ ହୁଅନ୍ତା ଏଠି ବିକି ଦେଇକି ଏଇ ନେଇ କିଛି କରନ୍ତେ ଆମେ।
ହଁ ସେଇଟାକୁ ବିକିଦବା ସେଇଠି ଆଉ।
ମୁଁ କହୁଛି ଏଇଠି ଥାଉ ତାହେଲେ ଆପଣ ଆସନ୍ତୁ ଏଇଠି ବିକିଦେବା ଏଇଠି ହିଁ ଆମେ ଖାଇଦେବା। ଏଇଠି କିଛି କରିବା ଆମେ।
ହଁ ହଁ ଠିକ ଠିକ ଠିକ ଠିକ ସୁବିଧ ହବ। ଟିକେ ମାଛ ଟିକେ ନେଇକି ଆଣିକି ଟିକେ ଭୋଜିଭାତ କରିଦବା ଯେଉଁ ପଇସା ଆସିବ ଆଉ।
ଅଁ ସେଆା ସୋ ଆଉ ଆପଣଙ୍କର ଯୋଉ ଅଛି ଜିନିଷ ବି ଅଛି।
ହଁ ଆମର ସେ ଯୋଉ ଆମର ସେ ଯୋଉ ପିଲା ଭାଲୁ ପିଲା ବାଲୁ ବନ୍ଧୁ ଅ ଅଛନ୍ତି ଯୋଉ ଛୋଟ ଟେଡି ବିୟର ବନ୍ଧୁ ଯୋଉ ତାଙ୍କୁ ମଧ୍ୟ ଟିକେ ସାମିଲ କରିଦବା ଆମେ ଆଉ। ହେ ନା ହଁ ସିଏ ଏବେ ଟିକେ ପରୀକ୍ଷା ପତ୍ର ପାଇଁ ଟିକେ ବ୍ୟସ୍ତ ଅଛନ୍ତି। ହଁ ସିଏ ଟିକେ ପରୀକ୍ଷା ପତ୍ର ପାଇଁ ବ୍ୟା ତାଙ୍କର ସେ ପରୀକ୍ଷା ସରିଯାଉ ତାପରେ ତାଙ୍କୁ ମଧ୍ୟ ସାମିଲ କରିଦବା ଆଉ ତାପରେ ସେ ଯୋଉ ଦୁଇ ତିନି ଥର କହିଲା ପରେ ତାଙ୍କେ ଯୋଉ ଜିନିଷଟା ନେଇଯାଆନ୍ତି ସେଇଟା ବି ଆୟୋଜନ କରିଦବା।
ନିଶ୍ଚୟ ନିଶ୍ଚୟ ନିଶ ସେ ଜିନିଷ ଆୟୋଜନ ନ କଲେ ହେବନି ତାଙ୍କେ ତ ଆସିବେନି ସେ ଜିନିଷ ନ ଗଲେ। କେନ୍ତୁ ଖା ଦେଖେଇ ଟିକେ ହେ ମୁଁ କରେନି ଦି ତିନ ଦରେ ପିଲ ହଁ ସିଏ ଆସ ଗୋଟେ ଆଉ ଗୋଟେ ସାଙ୍ଗ ଗଟେ ଆସିଥିଲେ ତାଙ୍କେ ହଁ ଦୁଇଥର ତାକୁ ଦରକାର। ତ ଆଉ ଗୋଟେ ସାଙ୍ଗଟା ଆସିଥିଲେ ଠିକ ଅଛି।
ଶୁଣନ୍ତୁ ଦେଖନ୍ତୁ ଆପଣ ଥରେ ମୁଁ ଥରେ ଆଉ ଦି ଜଣ ମିଶିକି ଥରେ ବଲା ଅଛି ସେ ଶଷବ କହିଲେ ନାଇଁ ନା ଆଉ ହବନି ଚାଲ।
ସେୟା ସେଇୟା ସେୟା ତାପରେ ଆଉ ଆପଣ ତାକୁ ଦୋଖିପାରିବେନି।
ଆଉ ଗୋଟେ ସାଙ୍ଗଠା ଆସିଥିଲେ ତାଙ୍କେ କହିଲେ ହରେ ବାବୁ ଯାହା କହୁଛୁ ଗୋଟେ କ। ତୁ ଏ ଯୁ ହଁ ନାଇଁ ହଁ ନାଇଁ ହଉଛୁ ଏମିତି ତାକୁ କହିଲେ।
ହଁ ହଁ। ହଁ ବୋଇଲେ ସେ କହିଲେ ହଉ ହଉ ହଁ କରିଦବା ଆଉ ହଁ କରିଦବାଟା ଭଲ କାରଣ।
ସେ ଜିନିଷ ବୋଲି ନାହିଁ ସେ ସବୁ ଜିନିଷ ତାକୁ ତିିନିଥର ହିଁ ଦରକାର।
ହଁ
ହଁ ତାଙ୍କୁ ଟିକେ ଗୁଣ ରହିଯାଇଛି ସେ ଜିନିଷ ଉପରେ ଆଉ।
ଅଁ ହଁ ହଁ। ଚାକିରିଟି ମଧ୍ୟ ମୋତେ ଲାଗୁଛି ତିନି ବର୍ଷରେ ହିଁ ସେ ପାଇକି ଯିବେ ଆଉ।
ବୋଧେ ମତେ ବି ଲାଗୁଛି ସେମିତି। ନାଇଁ ନାଇଁ ତାଙ୍କେଠି ପଢ଼ାପଢ଼ି ଭଲ କରୁଛନ୍ତି ତ କେଇଁ ବର୍ଷ ହଁ ବନ୍ଧୁ
ହଁ ଯଥାଶୀଘ୍ର ହେଇଯାଉ ନାଇଁ କି। ଯଥା ଶୀଘ୍ର ହେଇଯିବାର ତାହେଲେ ଟିକେ ଇଏ ଅଛି ନାଇଁ କି। ହଁ ହଁଁ ହେଲାନି କି ସେଇଟା ଘରେ ବର୍ଷଟି ଆଉ ଏଇଠି ଦି ବର୍ଷ ହେଲାନି କି।
ହଁ ସେୟା ସେୟା ସେୟା ତ ତିନ ବର୍ଷ ନାଇଁକି ଦିଥର ତ ହବ ଦୁଇ ବର୍ଷ ତ ହବନି ତିନି ବ ଷ ହେଇଯିବ ଆଉ।
ହଁ ହଁ ନିହାତି ଜିନିଷ ଗୁଡାକୁ ସମୟ ଦରକାର ଜିନିଷ ଗୁଡା ସେଇ ଜିନିଷ ଗୁଡା ହିଁ ଆମଠୁ ମାଗେ ସେଇ ସବୁ ଜିନିଷ।
କଁ କହିଲେ କଁ କହିଲେ ବୁଝିପାରିଲି ନାହିଁ।
ହୁଁ ଆ ଆମର ଏଇ ଯୋଉ ଆମର ଯୋଉ ଖେଳ ସାମଗ୍ରୀ ରଖିବା ପାଇଁ ଯୋଉ ଆମର ଯୋଉ ବଖରା ଗୁଡା ଅଛି ଆପଣଙ୍କର ଖେଳ ପଡିଆରେ। ସେଇପଟକୁ ଟିକେ ନହରେ ମାଡି ଯାଉନାହାନ୍ତି ସେଇପଟ ଆଡେ ଟିକେ ଶବ୍ଦ କମ ଆସିବ ଯୋଉଠି ଆମର ମୂତ୍ରାଶୟଟି ଯୋଉଠି
ହିଁ ଆପଣ ତ ସେ ପାଖରେ ହିଁ ଅଛି ମାନେ ପୁରା ଯୋଉ ଯେଉଁଠି ଖେଳୁନାହାଁନ୍ତି ଆମର ଯୋଉ ନେଟ୍ ପକେଇକି ଜାଲ ପକେଇକି ଯୋଉ ଖେଳୁନାହାଁନ୍ତି। ମୁଁ ସେକ୍ ସେଇ ସେଠି ଅଛି।
ପଥର ମୂଳିଆ ଅଞ୍ଚଳ ଟା ନଥିଲା କି ପଥର ମୂଳିଆ ଅ ଚଳ ହେଇକି ଯୋଉ ବଡ ବଡ ବସ ଗୃହ ଗୁଡା ଥିଲେ ଆମ ସେପଟେ ଆମେ ଯୋଉ ଯାଉଥିଲେ ସବୁବେଳେ।
ବୁଝିପାରିଲେ ଆପଣ କଣ କହୁଛନ୍ତି କିନ୍ତୁ ସେଇ ଜାଗାରେ ଆପଣ ଟିକେ ମନେ ପକେଇବେ ରାସ୍ତାର ଶବ୍ଦ ଆସିବ ସେଟି ରାଛି ସେଠି ରାସ୍ତା ଅଛି ବୁଝିପାରୁଛନ୍ତି ଗାଡି ମଟର ଯା ଆସେ କରେ। ତ ଏଇଠିି ମତେ ଲାଗୁଛି ସବୁଠୁ ଭଲ ଜାଗା ଟା ହଁ ତ ଟିକେ ଅଧେ ଯଦି ଆ କିଛି କିଛି ମାନେ
ଏତିକି ସବୁ କଥାବାର୍ତ୍ତା ସବୁ ସାରିଚନ୍ତି ସବୁ।
ହଁ ନାଇଁ ଯଦି ହଁ ଯଦି ଖେଳ ପଡିଆଲେ ଛା ଛାରିଚି ତ ଏଇଠି ଛାଡିଚି। ଆଉ ଯଦି ନାଇଁ ଆଉ ଆଉ ଗୋଟେ କଥା ଆଜି ହଉଛି ରବିବାର। ବୁଝିପାରୁଚନ୍ତି ତ ଆଜି ଟିକେ ଗହଳି ଅଛନ୍ତି। ହଁ ନହେଲେ ପ୍ରାୟତ ହୁଅନ୍ତିନି ଆଉ ଗୋଟେ କଥା ବହୁତ ଦିନ ହେଲା ଚାଲିଥିଲା ବର୍ଷା ତିନି ଦିନ ହେବ ତ ଆଜି ଟିକି ଝାଡ଼ିଚି ତ ସମସ୍ତେ ପଳେଇ ଆସିଲେଣି। ଖେଳ ପଡ଼ିଆକୁ ଆଉ ଆପଣଙ୍କ ଅଞ୍ଚଳରେ କେମିତି ବର୍ଷା ହୋଉଚି।
ପ୍ରମୋଦରେ ଟିକେ ଏ ଭାଇ କଣ କହିବି କୋଉ ଭଳିଆ ବର୍ଷା ତମେ ତ ଜାଣିଚ ଯୋଉ ମାନେ ଅଖଣ୍ଡଳ ପରିସ୍ଥିତି ସେ ସୃଷ୍ଟି କରିଚି ବର୍ଷାଟିଏ କଣ କହିବି ତମକୁ।
ତ ଆମେ ଚାହୁଁଥିଲୁ ବୋ
ପୁରା ନଦୀ ନାଳ ପୁରା ନର୍ଦ୍ଦମା ସବୁ ପୁରୀ ଗଲାଣି ପୁରା ଫୁଲିଗଲାଣି ପୁରା ଆ ମାନେ ପୁରା ବିକଟାଳ ପରିସ୍ଥିତି ପୁରା। ଆପଣ ବିଶ୍ୱାସ କରିବେନି ଆମର ଯୋଉ ବସ୍ ରହୁଥାଏ ଯୋଉ ଅଛି ଆମର ସେଇ ପାଖରେ ଗୋଟେ ପୋଖରୀଟେ ନାଇଁ କି ଆମ ଗାଁରେ।
ହଁ ହଁ। ହଁ ହଁ ହଁ ଜା ଜାଣିଲି ଜାଣିଲି ଜାଣିଲି ଜାଣିଲି ଯୋଉ ମୂର୍ତ୍ତି ଶିବ ମୂର୍ତ୍ତି ଅଛି
ପଖରୀ ମଧ୍ୟରେ ସ ସବୁ ଯୋଉ ଆମର ପେଡେଲ୍ ମରା ଏଇ ଯୋଉ ଡଙ୍ଗା ଗୁଡା ଥିଲା।
ହଁ, ହଁ। ହାଲୋ। ହାଲୋ। ହେଲୋ, ହେଲୋ, ହେଲୋ। ହାଲୋ ହେଲୋ, ହେଲୋ। ହାଲୋ ବୋଉ ଡାକୁଛି।